ଆଜ୍ଞା।
କଣ କରୁଛନ୍ତି?
ଏଇ ଦୋକାନରେ ଥିଲି।
ଦୋକାନ କୁ ତାହେଲେ ଆସିଲେଣି ଆପଣ।
ଆଜ୍ଞା।
ଖରାବେଳ କଣ ଖାଇଥିଲେ?
ଖରାବେଳେ ବିରିଆନି ଖାଇଥିଲି।
ବିରିୟାନୀ ଘରେ ବନା ହେଇଥିଲା ନା ହୋଟେଲରୁୁ ଆଣିଥିଲ?
ନା ଘରେ ବନା ହେଇଥିଲା।
ଘରେ କିଏ ଆପଣ ବନେଇଥିଲେ?
ଆଜ୍ଞା।
ଆପଣ ବନେଇଥିଲେ?
ନାଇଁ ନାଇଁ ଘରେ ବନେଇଥିଲେ।
ଓହୋ।
ଆପଣ କଣ ଖାଇଥିଲେ?
ମୁଁ କଣ ଖାଇଥିଲି ଭାତ, ଡାଲି। ପୋଟଳ ତରକାରୀ, ମିଲମିକର ତରକାରୀ, ମଞ୍ଜା ରାଇତା ଆଉ ଶାଗ ଭଜା।
ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ବାପା, ମା, ଦାଦା, ସାନମା, ଜେଜେ। ଜେଜେମା ଆଉ ଭାଇ ଆଉ ମୋ ଛୋଟ ଭଉଣୀ। ହଁ ମୋର ଏବେ ବିସିଏ ସରିଲା। ହଁ। କଣ କରିବି ଆଗକୁ ପ୍ଲାନିଂ କିଛି କରିନି ଦେଖିବା କଣ କରିବା ଆଉ। ଆପଣଙ୍କର ପଢାପଢି ସରିଲାଣି?
ଆଜ୍ଞା।
ଆଉ ଆପଣଙ୍କ ଘରେ ସବୁ ଭଲ ଅଛନ୍ତି ନା?
ଆଜ୍ଞା।
ସମସ୍ତେ ଭଲ ଅଛନ୍ତି। ଆଉ ଶ ଦୋକାନ ଏବେ ଆସିଲେ ନା ଦୋକାନ ବନ୍ଦ କରିକି ଯାଇଥିଲେ।
ନା ଦୋକାନ ଆସିଥିଲି ତିନିଟା ବେଳେ
ଓ ହ ଖରାବେଳେ ଶଉନାହାନ୍ତି କି?
ନାଁ।
ଓହୋ ଦୋକାନ ଏକୁଟିି ଆସନ ନା ଆଉ କିଏ ଆସନ୍ତି ବି?
ଦୋକାନ ରେ ବାପା ଆସନ୍ତି ଆସିନାହାନ୍ତି ଆସିବେ ଆ
ଓହୋ ଆଉ ବାପାଙ୍କ ଦେହ ଭଲ ଅଛି।
ଆଉ ଗପିଲେ ପ୍ଲାଣ୍ଟ
ଆଜ୍ଞା।
ରଜରେ ପ୍ଲାନିଂ କଣ?
ରଜରେ ତ କିଛି ପ୍ଲାନିଂ ଥାଏ ଆଉ କୁଆଡେ ଯିବୁ ସେ କିଛ କିଛି ବି ସେମିତି ନାହିଁ ଘରେ ଖାଲି ଯା ରହିବା କଥା ଡ୍ରେସ ଫ୍ରେସ ବି କିଛି ଆଣିନି ରଜ ତ ଅଛି ଆଉ ଦି ଚାରି ଦିନ ଯାଉ ଡ୍ରେସ ଯାଇକି ଆଣିବା ଆଉ। ଡ୍ରେସ ଆଉ ମେହେନ୍ଦୀ ହେରିକା ସବୁ ଆଣିବାର ଅଛି ଆଉ ଟିକେ ପାର୍ଲର ଯିବାର ଅଛି।
ହଁ।
ତମେ ରଜ ରେ ଡ୍ରେସ୍ କର ନା?
ନା ହଁ କରେ
କର ତିନିଟା ତିନି ଦିନ ଜାଙ୍କ ତିନିଟା ଡ୍ରେସ୍
ନାଇଁ ନାଇଁ ଗୋଟେ ଗୋଟାଏ ତିନ ଦିନ ତିନି ଦିନ ପିନ୍ଧିବି।
ଗୋଟେ ଡ୍ରେସ କୁ ତିନି ଦିନ ପିନ୍ଧିବ?
ହୁଁ।
ଯା ହଉ ଭଲ ଆମ ଝିଅ ପିଲାଙ୍କର ଦୁନିଆ ଏ
ହୁଁ।
ହଁ ଗୋଟେ ରେ ମନ ଶାନ୍ତି ହବନି
ହଁ ହଁ।
ଆଉ ତମ ଆଡେ ରଜ ଭଲସେ ପୁରା ହୁଏ ନା ସେମିତି କି ରଜ ସେପଟେ ସବୁ କେମିତି ହୁଏ?
ରଜ ଏପଟେ କିଛି ନାହିଁ ସେମିତି ନର୍ମାଲ
ଓହୋ କେଉଁଁଝର ଆଡେ କିନ୍ତୁ ର ଜ ପୁରା ବଢିଆ କଣ ସାଉଣ୍ଡ ଆସୁଚି?
ମାର୍କେଟରେ ଗାଡି ଫାଡି ଯାଉଚି।
ଓହୋ।
ହଁ।
ଆଉ କଣ ଖବର ସବୁ ଭଲ?
ହଁ ଭଲ।
ଆଉ ମୁଁ କୁଆଡେ ଯା ସନ୍ଧ୍ୟା ସନ୍ଧ୍ୟାବେଳେ କୁଆଡେ ବୁଲିବାକୁ ଯିବେ ନା ସନ୍ଧ୍ୟାବେଳେ କୁଆଡେ ବୁଲିବାକୁ ଯିବ ନା ସେମିତି କିଛି ନାହିଁ?
ନା ସନ୍ଧ୍ୟାବେଳ କୁଆଡେ ନାହିଁ ସେ ଦୋକାନ
ଓ ହ। ଆଉ ସନ୍ଧ୍ୟାବେଳେ କଣ ଜଳିକ୍ଷା ଖାଇବେ ନା?
ହୁଁ ନା ମୁଁ ଜଳଖିଆ ଖାଉନି ଦିହ ଘରେ ଖାଉଚି
ଭଲ ଜମା ପଦା ଜିନିଷ ଖାଇବେନି ଦେହ ଖରାପ ହବ। ଆଉ କୁଆଡେ ରଜରେ ପିକନିକ୍ ଯିବେନି ନା ସେମିତି କିଛି ନହିଁ?
କଣ?
ରଜର କୁଆଡେ ପିକନିକ ଯିବା ପାଇଁ ଅଛି ନା ନାହିଁ ସେମିତି କିଛି
ନା ଗାଁ ରେ ଖେଳ ଦେଖିବା।
ଗାଁ ରେ ଖେଳ ହୁଏ? ଉଁ ହୁଁ। ଆଉ ସ
ହଁ ହଉ କ।
ଘରେ ସମସ୍ତେ କୁଆଡେ ବୁଲିବାକୁ ଯିବେନି ରଜରେ?
ନା କୁଆଡେ ଯାଇନାହାନ୍ତି।
ହୁଁ ହୁଁ ତମେ ଘର ଫ୍ୟାମିଲି ମେମ୍ବରଙ୍କ ସହିତ ଯାଅନା ବୁଲିବାକୁ।
ହୁଁ।
ହୁଁ ହୁଁ।
ହୁଁ।
ରଜ କିନ୍ତୁ କେଉଁଝର ସାଇଡ ରେ ବଢିଆ ହୁଏ। ସେପଟେ ଚାରି ପାଞ୍ଚ ଦିନ ପୁରା ଭଲସେ ପୁରା ବଢିଆ ହୁଏ। ଦେଖିଆ ଏଥରକୁ ଯିବା ସେଆଡେ ବୁଲିବାକୁ।
ହଉ।
ଆଉ।
ଯାଅ ବୁଲିକି ଆସ।
ହଁ। କଲ ଚାହିଁଥିଲେ ଚାକିରୀ ଫାକିରି କରିଥାନ୍ତ କଲନି?
ପର ଦୁଆରେ ନୋକରି କରିବାକୁ ଭଲ ଲାଗିଲାନି।
ଓହୋ। ବିଜନେସ ଭଲ ସବୁଠାରୁ ନିଜ ନିଜ କିଛି ନାହିଁ ହୁଁ।
ପଦିବା
ଆଉ ତମ ଦେହ, ଆପଣଙ୍କ ଦେହ ଭଲ ଅଛି ନା?
ହୁଁ।
ହୁଁ ହୁଁ। ମୋ ଦେହ କିନ୍ତୁ ଭଲ ନାହିଁ ପୁରା ଅସୁସ୍ଥ
କଣ ହେଉଛି?
କିଛି ନହିଁ ଭଲ ହଉନି ଦେହ ପରା ମାନ୍ଦା ମନ୍ଦା ଲାଗୁଛି। ଗୋଡ ହାତ ସବୁ ବିନ୍ଧୁଛି ଜର ଫର ହବ ବୋଧେ କି କଣ?
ହୁଁ ହୁଁ।
ତମେ ବିରିୟାନୀ ଶିଖିଛ ନା ଶିଖିନ କରିଆ?
ହୁଁ ଶିଖିଛି।
ଶିଖିଛ ତୁମେ ପୁଅ ପିଲା ହେଇଁକି ଏତେ ସବୁ ଶିଖିଛ?
ହୁଁ।
ଯା ହଉ।
କଣ କୋଉ ଥରେ ଲେଖା ହେଇଯିବ ପୁଅ ପିଲା ଶିଖିପାରିବେନି ବୋଲି।
ନାଇଁ କାହିଁକି କୋଉଥେରେ ଲେଖାଯିବ ଯେ ଭଲ ନା ସବୁ ଶିଖିଲେ ଆଜି ବିରିୟାନୀ ଖାଇଥିଲ ନା ନା ଚିକେନ ବିରିୟାନୀ?
ନା ଭେଜ୍ ବିରିୟାନି
ଓ ହୋ। ଏ ଶନିିବାର ତମେ ଆଇଁସ ଖାଅନି ନା କଣ?
ନା ମଙ୍ଗଳ ବୁଧବାର ଶୁକ୍ରବାର ରବିବାର ଖାଏ ଶନିବାର କୋଉ ଦିନ ଇଚ୍ଛା ହେଲେ ଖାଏ ନ
ହୁଁ।
ହୁଁ?
ହଁ।
କଣ କହିଲେ?
ଆଉ ସବୁ ଭଲ?
ହୁଁ ଭଲ।
ହୁଁ ହୁଁ ଆଉ ତମ ଘରେ ସବୁ କିଏ କିଏ ଅଛନ୍ତି?
ମୋର ବାପା ମା ଦାଦା ଖୁଡି ଜେଜେମା। ସାନ ଭାଇ ମାନେ
ତମ ସାନ ଭାଇ କେତେ ଜଣ?
ତିନି ଜଣ। କଳା ପାଲ ଦୁଇଟା ଦେଢ କିଲୋ।
ଓ ହୋ।
ତମେସ୍, ତମ ସାଙ୍ଗମାନଙ୍କ ସହିତ ବୁଲିଆକୁ ଯାଅ ନା?
ସାଙ୍ଗ ମାନଙ୍କ ସହ ଖାଲି କୁଆଡେ ନୁହେ, ଏମିତି ଲୋକାଲ
ହଉ, ବେଶି ସାଙ୍ଗ ମାନଙ୍କ ସହିତ, ମୁଁ କୁଆଡେ ବୁଲିଆକୁୁ ଯାଏ, ଭଲ ନୁହ। କଣ ଦରକାର କୁଆଡେ ଯିବା। ହୁଁ। ମୁଁ ବି ଯାଇଥିଲି। ମୁବି ଦି ଦିନ ହବ ମୋ ମାଉସୀଙ୍କ ଘରକୁ, ଆଜି ଆସିଲି। ଭଲ ଲାଗୁନି। ଉଁ ହ। ଆଉ ଯୋକ ତମେ ସକାଳୁ କେତବେଳେ ଉଠ?
ଛଟା।
ଏତେ ଜଲଦି ଉଠି ଯାଅ?
ହୁଁ।
ଉଠି ଯାଅ।
ହାଲୋ।
ହୁଁ।
ତମେ ସକାଳୁ ଏତେ ଜଲଦି ଉଠିଯାଅ।
ହୁଁ।
ହୁଁ, ହୁଁ। ଆଉ, ତମ ଦିଦି ବଡ ଭଉଣୀ ଅଛନ୍ତି? ହୁଁ।
ହଁ ଏଇ ତ-
ହୁଁ, ହୁଁ।
କାରଖାନା ଜୀବ।
ଆ' ମୁ ବି ପୁରୀ ଯାଇଥିଲୁ, ଆମେ ଆମ ଘର ଫ୍ୟାମିଲି ସମସ୍ତେ। ବୁଲିକି ଆସିଲୁ। ଦି, ଦିନ ରହିଲୁ ପୁରୀରେ, ଦି ଦିନ ବୁଲି ବାଲି କି, ଆସିଲୁ। ଆକୋର୍ଷଣ କରିଲୁ। ପୁରା ବଢିଆକସେ।
ହଁ ଭଲ।
ଭୋଗ ବାଣ୍ଟିଲୁ। ଆଉ 'ଫିଷ୍ଟ, ଫିଷ୍ଟ ବି କଲୁ। ଫିଷ୍ଟ କରିସାରି, ଖାଇ ପିଇକି ବାହାରିଲୁ ଆସିିଲୁ ତାପରେ ଏଇଟା ମଜା ମସ୍ତି ବି କଲୁ।
ହୁଁ ହୁଁ।
ହୁଁ, ଆଉ ମଝିରେ ଘଟଗାଁ ବି ଯାଇଥିଲୁ। ଆମେ ସାଙ୍ଗମାନଙ୍କ, ସହିତ ଯାଇଥିଲୁ। ବଢିଆ ମଜା କରିଥିଲୁ।
ହୁଁ।
ହୁଁ। ତମେ ଯାଇଥିଲ ନା? ତମେ ଘଟଗାଁ ଯାଇଛ ନା?
ହୁଁ।
ହୁଁ ହୁଁ। ଆଉ, ଆମ ଇଆଡେ ରଜ ତ ସେମିତି କିଛି- ହୁଏନି ଅ ରଜରେ ଖେଳ ହୁଏ କ୍ରିକେଟ ମ୍ୟାଚ ହୁଏ ଆମ ଏ ପାଖରେ। ଆଉ ଯିଏ ଆମ ଘର ସେପଟକୁ ଆହୁରି ପଡେ ଦୋଳି ହେରିକା ଟିକେ ପଡେ ମେ ଚେ ଦୋଳି ସେଇଠିକି ଯାଆନ୍ତି ସମସ୍ତେ ମୁଁ ଏତେ ଯାଏନି। ସେ ପୁରା ସିଆଡ଼େ ଭିତରକୁ। ଆଉ ସେମିତି ନହେଲେ ରଜରେ କିଛି ହୁଏନି। ଆଉ ତମ ଘରେ ରଜରେ ପୋଡ ପିଠା ହୁଏ ନା?
ହୁଁ।
ପୋଡ ପିଠା ତ କେମିତି ହୁଏ ମତେ ଟିକେ କହିଲ?
ମୁଁ ଜାଣନି?
ହଁ।
ଏଇ।
ତମେ ପୋଡ ପିଠା ଶିଖିନ?
ନା।
ତମ ଘରେ ଆଉ ସବୁ କି କି ପିଠା ହୁଏ?
ସୁଜି ପିଠା କଣ ଟେ
ଆଉ ତମ ଘରେ ସବୁ କି କି ପିଠା ହୁଏ?
କଣ ସେ ସବୁ କରନ୍ତି?
ହୁଁ ଘରେ ସମସ୍ତେ ମିଶିକି କରନ୍ତି?
ହୁଁ।
ହୁଁ। ଆଉ ତମ ମାଙ୍କ ଦେହ ଭଲ ଅଛି ନା?
ହୁଁ।
ହୁଁ। ହଉ ଆ
ଆଉ କଣ କହୁଛନ୍ତି?
ନାଇଁ ନାଇଁ ଆଉ କିଛି ନୁହଁ ରଖୁଛି ଆଉ।
ହଁ।
ହଁ।